ହ୍ୟାଲୋ
ନମସ୍କାର।
ହଉ ମ୍ୟାଡ଼ାମ୍ କଣ ଗାଧେଇ ପାଧେଇ ସାଇଲେଣି।
ହଁ ଗାଧୁଆ କାମ ସକାଳୁ ନିତ୍ୟ କର୍ମ ସରିଗଲାଣି। ପୁଅ କୁ ସ୍କୁଲ ବିଦା କଲି ଆଉ ଆମର ସ ସକାଳ ଜଳଖିଆ ବି ବନେଇ
ଆଜ୍ଞା।
ଏଇ ପୁଅ ଆସିବ ସ୍କୁଲରୁ ତାର ସ୍କୁଲ କ୍ଲୋଜ ହେଲେ ସେ ଆସିବ।
କେତେବେଳେ ମର୍ଣ୍ଣିଂ କ୍ଲାସ ହଉଚି ବୋଧେ କଣ ନାଇଁ କଣ?
ନାଇଁ ମର୍ଣ୍ଣିଂ କ୍ଲାସ୍ ତାର ଚାଲିଥିଲା ମାନେ ଆମର ସ୍କୁଲ ଛୁଟିର ସ୍କୁଲ ଛୁଟି ପରେ ଚାଲିଥିଲା ମର୍ଣିଂ କ୍ଲାସ୍ ଏବେ ତାର ଟାଇମ ଟେବୁଲ ରେଗୁଲାର ଯୋଉ ଟାଇମ ଥିଲା
ସେଇ ଟାଇମ ଚାଲୁଚି ଆଉ।
ଆଚ୍ଛା ଆଚ୍ଛା ଏଇ ଘଣୁ କେତେ ଆଠଟାରୁ ଯାଉଛି ନାଇଁ କଣ?
ତାର ସାଢ଼େ ସାତଟାରେ ଆମର ପ୍ରା ପ୍ରାର୍ଥନା ହେଉଚି ତା ପରେ ଆଠଟାରେ ତାଙ୍କର କ୍ଲାସ୍ ଷ୍ଟାର୍ଟ ହଉଚି ଆଉ।
ଆଉ ମଝିରେ ତାଙ୍କର ଯେତେବେଳେ ଟାଇମ ମିଳେ ସେତେବେଳେ ସେ ଟିଫିନ୍ ଖାଆନ୍ତି ଆଉ।
ଆଚ୍ଛା ତା ଅପେକ୍ଷା ଫେରୁ ଫେରୁ କେତେ ଦିଟା ଅଢେଇଟା ହେଇଯାଏ ବୋଧେ।
ନାଇଁ ସିଏ ତାର ଷ୍ଟାଣ୍ଡାର୍ଡ ୱାନ୍ ତାର ୱାନ୍ କ୍ଲାସ୍ ସେଇଥିପାଇଁ ତାଙ୍କର ଗୋଟାରେ ଛୁଟି ହେଇଯାଏ ଆଉ।
ଆଚ୍ଛା ଆଚ୍ଛା କିଏ ଆପଣ ନେଇକି ଆସନ୍ତି ନା ସାର୍ ନେଇକି ଆସନ୍ତି?
ତାଙ୍କ ବାପା ଆଣନ୍ତି ମୁଁ ବି ଯାଏ ଆଣିବା ପାଇଁ। ମୋର ଦେହ ଯେହେତୁ ଟିକେ ଅସୁସ୍ଥ ଅଛି
ଜ
ଏଥର ସ୍କୁଲ ଯାଇ ନଥିଲା ତାକୁ ଛାଡ଼ି ନଥିଲି, ଆଜି ଫାଷ୍ଟ୍ ଗଲା ସ୍କୁଲ।
ଆ
ଆଉ ଆଜି ଯାଇଚି ସ୍କୁଲ ଖୋଲିଲା କିଏ କାନ୍ଦୁଥିଲା କହିଲା ଜି ଯିବିନି ସ୍କୁଲ ମନ ଦୁଃଖ କରୁଥିଲା।
ତ ଅଛି ଆପଣଙ୍କର ନା ପୁଅର।
ଭାଇ ମୋର ଟିକେ ଦେହ ଅସୁସ୍ଥ ଅଛି। ଆଉ ପୁଅକୁ ବି ଟିକେ ଥଣ୍ତା ଥଣ୍ତା ଲାଗୁଥିଲା ତା ଟିକେ ନାକ ଟିକେ ଯାମ୍ ରହୁଥିଲା ଆଉ ଟିକେ ଦେହ ଭଲ ସ୍କୁଲ ଖୋଲିଲାଣି ଯେହେତୁ ଆଉ ମୋର ଯାହାବି ଯେମିତି ସ୍କୁଲରେ ନ
ସାର୍ ଦିଦି ମାନେ ଯାହାବି ହେଲେ ଘରକୁ ଫୋନ କରିକି ବୁଝିଲି କି ପିଲା ଆସିଲାନି କାହିଁକି କଣ ହେଲା? ସେଥିପାଇଁ ତାକୁ ଆଜି ବିଦା କରିଦେଲି ଆଉ।
ଆଚ୍ଛା ଆଚ୍ଛା ହଁ ଠିକ୍ ଷ୍ଟାଣ୍ଡାର୍ଡ଼ ୱାନ୍ ହେଲାଣି ଜୀବନା ଏବେ ଏଣିକି ସ୍କୁଲକୁ।
ଆଜ୍ଞା ସେ ଟିକେ ଛୋଟ ପିଲା ଟିକେ ଖେଳା ବୁଲାରେ ଟିକେ ବେଶି ମନ ଦଉଛି।
ମୁଁ ତାକୁ ବିଦା କଲି ଆଉ ପୁଅଟି ପାଠ ଭଲ ପଢୁଛି। ତା ସାଙ୍ଗରେ ଟିକେ ବସିକି ପରିଶ୍ରମ ନକଲେ ନିଜକୁ ବି ପାଠ ବହି ଦେଖିବାକୁ ପଡ଼ୁଛି ତାକୁ ପଢ଼େଇବା ଟାଇମରେ।
ଆଜ୍ଞା
ଛୁଆ କେମିତି କଣ ପଢ଼ିବ? ଟିଉସନ ବି ଘରେ ଦେଇଥିଲୁ। ଆଉ ସେ ଯୋଉ ଟିଉସନ ଦିଦି ତାଙ୍କର ଆସୁଛନ୍ତି ଧୀର ସ୍ବରରେ କଥାବାର୍ତ୍ତା କରୁଛନ୍ତି। ଆଉ ସେ ପୁଅ ବି ସେ କଥା ଶୁଣି ନେଇକି ମାନେ ତାର ମତେ କହୁଛି କି ମାମା ମତେ ତମେ ଆସ୍ତେ ପାର୍ଟିରେ କଥା କୁହ। ମୁଁ କଲି ନାଇଁ ପାଠ ପଢିଲା ବେଳେ ତମେ ଯେତେ ବଡ ପାଟି କରି ପାଠପଢିବ ତମର ପାଠ ସେତେ ଭଲ ମନେ ରହିବ।
ମନେ ରହିବ ହଁ।
ଆଉ ସିଏ ପୁରା ଧୀରେ ସ୍ବରରେ କଥା ହଉଛି। ଆଉ ଆପଣଙ୍କର ସକାଳ ଖାଇବା ସରିଲାଣି?
ନାଇଁ ଖାଇକୁ ସରିନି ଟିଫିନ ଫିନ୍ କରିଦେଇଛି।
ଘର କାମ ସବୁ କଣ କରନ୍ତି?
ଘର କାମ ମୋତେ ଟିକିଏ ଏଇ ସବ୍ ସକାଳୁ ସଫା ସଫେଇ ଭଲ ମନ୍ଦ ଏଇ ସବୁ କଲେ ଆଉ ତାପରେ ଆମର ଘର କାମ ବି ଟିକିଏ ହେଉଥିଲା ଅଳିଆ ମଳିଆ ବହୁତ ପଡିଛି। ତାପରେ ସଫାସଫି ଭଲ ମନ୍ଦ ଏଇଗୁଡାରେ କଲେ ଟିକେ ସକାଳୁ କରେ କରିଦିଏ କରିକି ତାପରେ ମୋର ନିଜ କାମରେ ବାହାରିଯାଏ। ସବୁ ଆଉ ଆଜ୍ଞା।
ଆମର ଏବେ ବର୍ଷା ଦିନ ଆସିଲାଣି ଘର ଚତୁଃପାର୍ଶ୍ଵ ସଫା ସୁତୁରା ରଖିବି ନହେଲେ ଆମର ଏଇ ଯୋଉ ଜୀବଜନ୍ତୁଙ୍କ ଭୟ ଆମର ଏଇ ଯୋଉ ସାପ ମାନେଙ୍କର ଏଇ ଟାଇମରେ ଛୁଆ ଜନ୍ମ କରନ୍ତି ନା ସେମାନଙ୍କର ଅ ମାନେ ଅଣ୍ଡା ଦେବେ ଘର ପାଖ ଦେଖିକି ସେମାନେ ବେଶୀ ଘର ଭିତରେ ପଶିଯାଆନ୍ତି ଯେହେତୁ ବର୍ଷା ହେଲେ ତାଙ୍କ ଗାତରେ ପାଣି ପଶିଯାଏ ସେମାନେ ଆଉ କଉଠି ସୁରକ୍ଷିତ ଜାଗା ମନେ ନକିରିକି ଘର ଭିତରକୁ ସେମାନେ ପଶିଯାଆନ୍ତି।
ପଶି ଯିବା ଆଜ୍ଞା।
ଯାହା ଫଳରେ କି ଆମକୁ ସତର୍କ ରହିବାକୁ ପଡିବ ଏବେ ତ ଆମର ସାପଙ୍କର ସବୁ ଔଷଧ ସବୁ ମାର୍ ଏବେ ବିକ୍ରି ହେଉଛି ତାକୁ ବି ଆପଣ ଚାହିଁଲେ ଆଣି କି ମାନେ ମାଟିରେ ପୋତି ପାରିବେ ଘରର ଆଗରେ ଆମର ବାଡି ପଟରେ ତାକୁ ପୋ ପିଇବା ଦ୍ବାରା ଆପଣଙ୍କର ତାର ଗନ୍ଧରେ ସାପ ମାନେ ଆପଣଙ୍କ ଜାଗା ଭିତରକୁ ପଶନ୍ତିନି ଆଉ। ଆଉ ସେଇ ଟାଇମ ରେ ବି ଗଢିଆ ପୋଖରୀ ପାଣି ବି ଅଧିକା ହେଇଯାଏ। ପିଲାମାନଙ୍କୁ ବେଶି ବାହାରକୁ ଛାଡ଼ିବେନି।
ବୁଝିଲି ଆଜ୍ଞା।
ଓ ଆପଣଙ୍କର ସକାଳୁ କଣ ଜଳଖିଆ କରନ୍ତି?
ଆ ଆଉ ଏଠି ପଖାଳ ଏଇସବୁ ଖାଏ ଏ କରେ ଆଉ। ଏବେ ଟିକିଏ ହଳ ସିଜିନ ଆସିଲାଣି ଚାଷବାସ ଟିକେ ହବ। ଆଉ ସେଥିପ୍ରତି ଟିକେ ଧ୍ୟାନ ଦେବାକୁ ପଡ଼ିବ।
ଚାଷ କରନ୍ତି?
ଆଜ୍ଞା ହଉ ଏବେ।
କୋଉଁ କୋଉଁ ଫସଲ ସବୁ ଚାଷ କରନ୍ତି? କୋଉଁ ଫସଲ ସବୁ ଚାଷ କରନ୍ତି ଆପଣ? ବର୍ଷା ସିଜିନ ତ ଆସିଲାଣି ଏଇ ଟାଇମ ରେ ଚାଷ ବାସ କାମ ବି ଚାଲିବ। କି ଫସଲ ଚାଷ କରନ୍ତି?
ଆଜ୍ଞା।
କି ଫସଲ ଚାଷ କରନ୍ତି?
ଫସଲ ତ ଆମର ହଉଛି କଣ୍ଡିଆରେ ହୁଏ ଆମର। କୋବି ପୋଟଳ। ଆମର ହୁଏ ଆମର ଜହ୍ନି ଛଞ୍ଚିଣା ଭେଣ୍ଡି କଞ୍ଚାଲଙ୍କା। ଏଇ ସବୁ।
ଆଜ୍ଞା। ଆମର ବର୍ଷା ଦିନିଆ ପରିବା ଯେତେ ଯଦି ଲଗେଇବେ ଆପଣ ବହୁତ ସେଥିରୁ ଲାଭ ଅର୍ଜନ କରିବେ।
ଚାର୍ଷଦିନିଆ ଟିକେ ସେଠିଁ ପାଣି ଜମିଯାଏ ତ ସେଥିପାଇଁ ହୋଇପାରୁନି ସିଏ ଆମର। ଏବେ ସବୁ ଯେ ଏବେ ଯୋଉଁ ଲାଗିଥିଲା ଏବେ ସବୁ ସରିଲା ଏବେ ଲାଗିବ ଅକ୍ଟୋବର ମାସ ଲାଗିବ। ସେପ୍ଟେମ୍ବର ଅକ୍ଟୋବରରୁ ବେଳକୁ ଲାଗିବ। ସେ ଜାନୁଆରୀ ଜାନୁୟରୀ ବେଳକୁ ବାହାରିବ ଆଉ।
ଏବେ ତ ଆମର ବର୍ଷା ଦିନିଆ ପରିବା ଆମର ଛଞ୍ଚିଣା ଜହ୍ନି ଆମର ହେଲା ଆମର ବିଲାତି ଆଉ। ଏଇ ସବୁ ଚାଷ ତ ଅଧିକା ପରିମାଣରେ ହୁଏ।
ଆଜ୍ଞା ହଁ ଏଇ ସବୁ ଲଗେଇଲେ ସେ ତ ହୁଏ ଆଜ୍ଞା। କିନ୍ତୁ ସମୟ ନେଇକି ନିର୍ଦ୍ଧାରିତ ହୁଏ ଗାଁରେ। ଦେଖିକି ସେଇ ସେଇ ସମୟ ଲାଗିଥିଲା ସବୁ ଗରମ ଫହମ ଲାଗିଥିଲା। ହେ ସରି ମୁଗ ମୁଗ ମାଗିଥିଲା।
ଆଜ୍ଞା।
ଆଉ ମୁଗ ସରିଲା ପରେ ଯାଇକି ଲାଗିବ ବିମ୍ସଛୁଇଁ ଲାଗିଲା ପରେ ତାପରେ ଦେଖିଆ।
ଆପଣ ସାର ବେଶୀ ବ୍ୟବହାର କରିବେନି? ଆପଣ ଆମର ଖତ ହେଲା। ଏଇ ସବୁ ଆମର ଦେଇକି ଉର୍ବର ମାଟିରେ ଆପଣ ଚାଷ କରିବେ ଭଲ ମାନେ ଫସଲ ପାଇବେ ଯୋଉଟା ଆମର ବି ଖାଦ୍ୟରେ ଆମର ସେଠ ସେଟା କୌଣସି ଅସୁବିଧା କରିବନି ଆଉ ଏବେ ଯୋଉଁ କୀଟନାଶକ ସାର ଦେଇକି ଯୋଉ ଖାଦ୍ୟ ଆମର। ପନିପରିବା ଉପାର୍ଜନ କରୁଛନ୍ତି ଏ ସବୁ ଖାଦ୍ୟ ଖାଇବା ଦ୍ଵାରା ଆମର ଦେହ ଖରାପ ହହଉଛି? କାଇଁ ଲୋକମାନେ ଏବେ ପଇସା କଥାକୁ ଲକ୍ଷ୍ୟ କରି ଲୋକଙ୍କୁ ବହୁତ ଖରାପ ଖାଦ୍ୟ ବି ଲୋକଙ୍କୁ ଦଉ ଛନ୍ତି ଖାଇବା ପାଇଁ ଆମେ ଏଇ ଯୋଉଁ ବର୍ଷା ଦିନେ ଯାଇକି ମାର୍କେଟରେ ଯୋଉଁ ଖାଇବା ଜଳ ଖିଆକିଣି କି କିଛି ଆମର ବାହାର ଖାଦ୍ୟ ଯେଉଁଟା ଆମ ଦେହ ପାଇଁ ଖରାପ? ଆପଣ ଯଦି ବାହାର ଖାଦ୍ୟ କିଛି ଖାୟା ଖିଇ କରନ୍ତି?
ମୁଁ ବାହାର ଖାଦ୍ୟ ତ ଖାଇବୁ। କେତେବେଳେ କେମିତି ଆବଶ୍ୟକ ପଡିଲେ ଏଁ ସବୁ ବେଳେ ପାଇଁ ନୁହେଁ।
ହେଁ ଆପଣ ବର୍ଷା ଦିନେ ଆପଣ ବାହାର ଖାଦ୍ୟ ଏମିତି କିଛି ହେଲା ଯୋଉଟା ସଖାଳ ଟାଇମ୍ ତିଆରି କରିଛନ୍ତି ସେଟା ଖାଇଲେ ଚଳିବ। କିନ୍ତୁ ସେଟା କେମିତି ତିଆରି କରିଛନ୍ତି ଆମେ ତ ଜାଣି ପାରୁନାହାନ୍ତି। ଆଉ ସେଇ ସେଇ ଖାଦ୍ୟ ଯେତେବେଳେ ଆପଣ ଣିବେ। ଗୋଟାଏ ବେଳେ କି ବାରଟା ବେଳେ ସେ ଖାଦ୍ୟ ବାସି ହେଇଯାଇଥାଏ। ତାକୁ ଆପଣ ସେଇ ଟାଇମ୍ ରେ ଖାଇଲେ ଦେହ ଟା ଖରାପ ହବ। ଆପଣ ଯେହେତୁ ଘର ଲୋକ ସମସ୍ତେ ପରିବାର ନେଇକି ଚଳୁଛନ୍ତି। ରାପ୍ ଖାଦ୍ୟ ବି ଆଣିଲେ ଘରେ ବି ଛୋଟ ପିଲାମାନେ ଖାଇ ତାଙ୍କ ଦେହ ବି ଖରାପ ହବ।
ଖରାପ ହବ ନା ହଁ ହଁ ନା ଯେତେବେଳେ ଆମ ଆମର ସେମିତି ଆମର ଏଇ ତେଲ ଭାଜି ଫେଲ ଭାଜି ହେଲା କେତେବେଳେ କେମିତି ଘରେ ଆମର କରିଦିଅନ୍ତି।
ଆଜ୍ଞା
ଘର ଖାଦ୍ୟ ବେଶୀ ମୁଖ୍ୟତଃ ଘରେ ଆମର ପସନ୍ଦ କରନ୍ତି ବାଃ
ଆପଣ ଯୋଉ ଜିନିଷଟା ବାହାରୁ ଖାଉଛନ୍ତି ସେଇଟା ଘରେ ବି ବନେଇଲେ ଆ ଆପଣ ବିି ଭଲ ମାନେ ସୁସ୍ଥ ଖାଦ୍ୟ ପାଇଲେ। ଆଉ ଆପଣଙ୍କ ଦେହ ପାଇଁ ବି ହିତ କର ସେଟା ଆପଣଙ୍କର ପାଇଁ ଦେହ ପାଇଁ ଉପଯୋଗୀ। ଆଉ ଆପଣ ବାହାର ଖାଦ୍ୟରୁ ଯେତେ ଦୂରେଇ ରହିବେ ସେତେ ଭଲ।
ଆଜ୍ଞା
ହୋଉ ଆମର ଏଇ ବର୍ଷା ଦିନେ ଆମର କୂଅ ପୋଖରୀ ପାଣି ବେଶୀ ସି ବ୍ୟବହାର କରିବେନି ପୁଅ ପାଖ ରେ ଗଛ ଯେହେତୁ ଅଛି ଗଛ କୁ କାଟି ସଫା କରିଦେବେ। ଡାଳ ପତ୍ର ସଫା ଫା କରିଦେବେ। ଯଦି କୂଅ ପାଣି ଆମେ ଏମତି ବ୍ୟବହାର କରୁଛନ୍ତି। ତାହେଲେ ଆଜିକାଲି ତ ପ୍ରାୟ କେହି କୂଅ ପାଣି ବ୍ୟବହାର କରୁ କରୁନାହାଁନ୍ତି।
ହ
ଆପଣ ମାନେ ଯେତ ଚି ଘର ପାଖରେ ରହିଲେ ଅଳିଆ ଆବର୍ଜନା ହବ ତାକୁ ଟିକେ ନଜର ଦେବେ। ଘର ଚତୁଃପାଶ୍ୱ ସଫା ରଖିବେ।
ଆଜ୍ଞା ହଁ ହଁ ସେଇଗୁଡ଼ା ତ ଆମେ ରଖିଦୋଉୁ ସଫା ରଖିକି ଭଲ ମନ୍ଦ କରିକି କରିଦୋଉ।
ଆଉ ଆମର ବାଡି ବଗିଚା ଏବେ ବର୍ଷା ଦିନେ ଆମର ବେଶୀ ଘର ବଗିଚାରୁ ପିଜୁଳି ବହୁତ ବାହାରେ। ଆପଣଙ୍କର ପିଜୁଳି ଗଛ ଅଛି?
ଜୁଳି ଗଛ ନାହିଁ ଆମର। ଗୋଟେ ଅଛି ନାଲାଟେ କିନ୍ତ ନ୍ତୁ ସେ ଇଏ ହୁଏନି।
ନାଲି ପିଜୁଳି ମାନେ ସେ ଯୋଉ ପିଜୁଳି ଟା ପୁରା ନାଲି ତା ଭିତରେ କାଟିଦେଲେ ବି ନାଲି ତା ପତ୍ର ବି ନାଲି।
ଆଜ୍ଞା ଆଜ୍ଞା ହଁ ହଁ ହଁ ସେ ଅଛି ଆମର
ଆଉ ଆପଣ ଭଲ ଯାହା ହଉ ବର୍ଷା ଦିନିଆ ପରିବା ଚାଷ କରୁଛନ୍ତି ଆଉ। ଆଜ୍ଞା
ହୋଉ କଥା ହେଇକି ଆପଣଙ୍କ ସହିତ ବୋହୁତ ଭଲ ଲାଗିଲା ରଖୁଛି ଆଜ୍ଞା ପଛରେ କେତବେଳେ ଫାଙ୍କା ହେବି ଟିକେ ଏବେ ଟିକେ ଯିବାକୁ ପଡ଼ିବ ବିଲକୁ। ରହିଲି ଏବେ ନମସ୍କାର।